ହୋ।
ହୁଁ।
ଆ ପୂର୍ବଟା ମୁଁ କରିଥିଲି ନା ତମେ କରିଥିଲ? ତମେ କରିଥିଲ ନା?
ମୁଁ କରିଥିଲି, ହଁ।
ହଁ। ତ ଏବେ ଆମେ କଥା ହେବା କଣ ନା ଓଡିଶାର ସ-ସଂସ୍କୃତି ବା ପରମ୍ପରା। ଯେମତିକି ଆମେ କହିପାରିବା ସମ ବର୍ତ୍ତମାନ ଆମ ଓଡିଶାର ପ- ସମସ୍ତ ପ୍ରକାର ଖାଦ୍ୟ ସମ୍ପର୍କୀୟ ଟିକେ ଟିକେ ବିବରଣୀ ନବା।
ହୁଁ।
ହାଲୋ। ଯେମିତି କିି ଆମେ କହୁଚେ କି ଓଡିଶାର ଖାଦ୍ୟ ବହୁତ ସରଳ। ସ୍ୱାଦ ମଧ୍ୟ ବହୁତ ଭଲ। ଆ ଦେ ଏଥିପାଇଁ ତ କହତ ଏଥିରେ ତ ଓଡିଶାର ଆହୁରି ମଧ୍ୟ ଖାଦ୍ୟ ଅଛି କାନିକା, ମହାପ୍ରସାଦ।
ହଁ ତାପରେ ଗୋଟେ କାଞ୍ଜି ବି ଅଛି। କାଞ୍ଜି ଯୋଉଟା କି ତୋରାଣୀ ରେ ବନାଯାଏ। ପୁର୍ବ ତୋରାଣୀ ଯୋଉଟା ଥାଏ ତା ଦେହରେ ଭେସୁଙ୍ଗ ପତ୍ର, ଲଙ୍କା, ଫୁଟଣ ଛୁଙ୍କ ମରାଯାଏ। ସେଟାକୁୁ ପିଆଯାଏ। ସେଟା ଦେହ ସୁସ୍ଥ ରୁହେ। ସେଟା ପିଇଲେ।
ଆଜ୍ଞା।
ପିଲା ବଡ ପିଲା ମଧ୍ୟ ପିଇ ପାରିବେ ସମସ୍ତେ।
ହଁ ଯାହାକି ଦେହକୁ ମଧ୍ୟ ସୁସ୍ଥ ରଖିଥାଏ। ଆଜ୍ଞା। ଆପଣ ଛପନ ଭୋଗ ବିଷୟରେ କି ଜାଣିଚନ୍ତି?
ହଁ ଛପନ ଭୋଗ ହେଲା ସେଇଟା ହୁଁ, ମହାପ୍ରଭୁଙ୍କର ହେଲା ସେଟା ପ୍ରସାଦ। ତାପରେ ତାକୁ ସେ ଛପନ ଭୋଗଟା ଯେତେବେଳେ ରନ୍ଧାଯାଏ ଯେଟା ଶୁଖିଲା ପରେ ଭା-ସେ ଭା ଭାତ ଟା ତାକୁ କୁହାଯାଏ ନିର୍ମାଲ୍ୟ ବି କୁହାଯାଏ। ଆଉ ଛପନ ଭୋଗ ଯେତେବେଳେ ମହାପ୍ରଭୁଙ୍କ ପାଖରେ ରନ୍ଧାଯାଏ ଉଁ, ସେତେବେଳେ ହାଣ୍ଡି ତାଙ୍କ ଅ, ଯୋଉ ଚୁଲି ରେ ହାଣ୍ଡି ଉପରକୁ ଉପର ରହିଥାଏ। ଆଉ ସେଠି ଉଁ, ଉପର ହାଣ୍ଡି ଟା ଆଗେ ପ୍ରସ୍ତୁତ ହେଇଯାଏ? ତା ତଳକୁ ତା ତଳ ସବୁ ଖା-ଖାଦ୍ୟ ପ-ପ-ପଦାର୍ଥ ପ୍ରସ୍ତୁତ ହୁଏ। ଏଠି ଅବଢା କୁହାଯାଏ ମହାପ୍ରସାଦ କୁ। ଆଉ ଲୋକମାନେ ତ ସବୁବେଳେ ଏ ଜଗନ୍ନାଥଙ୍କ ପାଖରେ ଭିଡ ଲାଗିଥାନ୍ତି। ଆଉ ସେଠି ସବୁ କିଣିକିନା ଖାଆନ୍ତି। ଗଲେ ଦେଖିବା ପାଇଁ ପର୍ଯ୍ୟଟକ ମାନେ।
ଆଜ୍ଞା ଏମିତି ବି ହୁଏ କି ଜଗନ୍ନାଥ ମହାପ୍ରସାଦ ଯେତେ ମଧ୍ୟ ତିଆରି ହେଲେ କେବେ ତାହା
ହଁ କେ ବଳେ ନାଇଁ।
ବଳେ ନାହିଁ କି ନିଅଣ୍ଟ ମଧ୍ୟ ହୁଏ ନାହିଁ। ସ- ସମ୍ପୂର୍ଣ୍ଣ ଭାବେ ଏକା ହେଇଯାଇଥାଏ। ଏବେ ଯଦି ସେଟା ଦେଖିବା କି ଛପନ ଭୋଗର ମହତ୍ଵ କଣ? ନା ଲୋକ ବିଶ୍ଵାସ କରନ୍ତି କି ଶ୍ରୀକୃଷ୍ଣ ଦିନକୁ ଆଠ ପ୍ରହରରେ ସାତ ଥର ଭୋଜନ କରୁଥିଲେ। ତ ଗୋ- ଗୋବର୍ଦ୍ଧନ ପର୍ବତ ଧାରଣ ସମୟରେ ସେ ସାତ ଦିନ ପର୍ଯ୍ୟନ୍ତ ଭୋଜନ କରିନଥିଲେ। ଯେହେତୁ ଯେତେବେଳେ ବୃନ୍ଦ ନ୍ଦାବନ ବାସୀଙ୍କ ଉପରେ ବିପର୍ଯ୍ୟୟ ଆସିଥିଲା ତ ସେତେବେଳେ ସେ ବୃନ୍ଦାବନ ଆମର ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିଲେ। ତ ସେଥିପାଇଁ ସେ ସେଇ ସେଇ ଆଠ ପ୍ରହର ସାତ ଥର ଭୋଜନ ପୁଣ କରିବା ପାଇଁ ସେ ସାତ ଗୁଣନ ଆଠେ ଛପନ ପ୍ରକାର ଭୋଗ ଅର୍ପଣ କରିବାର ସେଦିନ ସେବେଠୁ ରହି ଆସିଛି ଗୋଟେ ପରମ୍ପରା। ରା। ଛପନ ପ୍ରକାର ଭୋଗର କିଛି ପ୍ରସିଦ୍ଧ ବଞ୍ଜନ ଯେମତି ଜଗନ୍ନାଥ ବଲ୍ଲବ। କାନିକା, ଘିଅ ଅନ୍ନ, ଦହି ପଖାଳ, ଖେଚୁଡ଼ି, ଡାଲ ମା, ମହୁୁର। ଶାଗ, ଖଟା, କ୍ଷୀରି, ପାଏସ, ଆରିସା ପି ଠା, କାକେରା ପିଠା, ମଣ୍ଡା ପିଠା, ଏଣ୍ଡୁରି ପିଠା। ଲଡୁ, ଖ ବେସର, ଶାଗ ମୁଗ, ଖଜ ଜା। ତ ଏମିତି ବି ଆମେ ଯଦି ଦେଖିବା ଅ, ଛପନ ଭୋଗ ତାର ଗୋଟେ ପରିଚୟ ଟା କଣ?
ତାପରେ ବି ଅମାଲୁ।
ହଁ ଅମାଲୁ।
ହୁଁ।
ଆଜ୍ଞା।
ଏଇ ସବୁ ଜଗନ୍ନାଥଙ୍କ ପାଖରେ ରନ୍ଧାଯାଏ।
ହଁ ତାପରେ ଆମେ ଦେଖିପାରିବା
ହୁଁ।
ତାପରେ ଆମ ଜଗନ୍ନାଥ ମହାପ୍ରଭୁ ବି ଏ ଗ ମାନେ ସ ଗୋଟେ ଦିନ ଗାଧାନ୍ତି ବର୍ଷୁ କୁ ଥରେ ମାତ୍ର ଗାଧାନ୍ତି, ତାପରେ ଅନ୍ୟ ଦିନ ଗାଧାନ୍ତିନି।
ହଁ ସେଇଟା ହଉଛି ଆମର, ଯୋଉଟା କି ଆମେ ସ୍ନାନ ପୂର୍ଣ୍ଣିଆ ବା ଜେ ଷ୍ଟ ପୂର୍ଣ୍ଣିମାକୁ, ସେ ଆଜିଠୁ ଯାଇକି ରହିବେ ଅଣସର ଘରେ। ତାଙ୍କୁ ଯେହେତୁ ଥଣ୍ଡା ହେଇ ଦେଖିବ ସେ ଅଣସର ଘରେ ରହିବେ। ତ ସେଇ ଥଣ୍ଡା ରୁ ଯେତେବେଳେ ସେ-ଏ-ଏ ମୁକ୍ତି ପାଇବେ ସେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୁଏ। ମାଉସୀ ଘରକୁ ଯାଆନ୍ତି।
ହଁ ତାପରେ, ସେଠି ଦହି ପଖା ପୋଡପିଠା ଅ ଗୁଣ୍ଡିଚାମା ପୋଡ ପି ତିଆରି କରିଥାନ୍ତି ସେଠି।
ଯେ ଦେଖିବା ଜଗନ୍ନାଥ ଟେମ୍ପୁଲ ଭାରତର ଗୋଟେ କହିପାରିବା ଚାରିଧାମ ରୁ ଅନ୍ୟତମ। ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ତୀର୍ଥ କ୍ଷେତରୁ ମଧ୍ୟ ଏହା ଗୋଟିଏ। ଏଠି ଆମେ ପ୍ରଭୁ ଶ୍ରୀ ଜଗନ୍ନାଥ ତ ବଳଭଦ୍ର ଦେବୀ ସୁଭଦ୍ରାଙ୍କୁ ପ୍ରତିଦିନ ନାନା ପ୍ରକାର ଭୋଗ ଅର୍ପଣ କରୁ। ତ ସେଇ ଭୋଗମାନଙ୍କ ମଧ୍ୟରେ ଛପନ ଭୋଗ ସର୍ବାଧିକ ପ୍ରସିଦ୍ଧ। ଏଇ ଏବଂ ଏ ଛପନ ଭୋଗର ଇତିହାସ ହଉଛି। ପ୍ରାଚୀନ କାଳରୁ ରାଜ ଯାହା ସାଧୁ ଭକ୍ତ ମାନେ ଭଗବାନଙ୍କୁ ନାନା ପ୍ରକାର ଭୋଗ ଅର୍ପଣ କରୁଥିଲେ। କାଳ କ କାଳକ୍ରମେ ଏହା ପ ଏହା ଛପନ ପ୍ରକାର ଭୋଗ ରୂପ ନେଲା। ବିଭିନ୍ନ ନାନା ନାନା ମ ତ ନାନା ଏମିତି ଗୁଣି ସେମିତି ଆମେ କହିପାରିବା ଆ ଆଉ କିଛି ପୌରାଣିକ କାହାଣୀ ଥିବ। ପୌରାଣିକ କାହାଣୀ ଅନୁସାରେ ହଉଛି କି-ଇ-ଇ-ଇ, ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଲୀଳା ଠୁ ଏହା ଆରମ୍ଭ ହୋଇଛି। ତେପରେ ଏ-ଏ-ଏ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଛପନ ଭୋଗରେ କଣ ରହିଛି, ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସମସ୍ତଙ୍କୁ ପ୍ରଭୁ ବୋଲି କୁହାଯାଏ। ତାଙ୍କ ନିକଟରେ ଧନୀ ଗରିବ ଜାତି ଧର୍ମ କୌଣସିର ଭେଦଭାବ ନାହିଁ। ମହାପ୍ରସାଦ ସମସ୍ତଙ୍କ ପାଇଁ ସମ୍ମାନ। ଏହି କାରଣରୁ ଛପନ ଭୋ ଗ ଆମେ କହିପାରିବା କି ଏଇ ଯୋଉ କାରଣ, ସେଥିପାଇଁ ଛପନ ଭୋଗ ସ-ଅ-ଅ ପୁରା କେବଳ ଖାଦ୍ୟ ତ ନୁହେଁ, ଏହା ହେଉଛି ସମାନତା ଭକ୍ତି ସହଭାଗିତାର ପ୍ରତୀକ। ଶ୍ରୀମନ୍ଦିର ରୋଷଘର ବିଶ୍ଵର ସର୍ବବୃହତ ମନ୍ଦିର ରୋଷ ଗୃହ ମାନଙ୍କ ମଧ୍ୟରୁ ଅନ୍ୟତମ। ଏଠାରେ ଶହ ଶହ ସେବକ ପ୍ରତିଦିନ ମାଣ୍ଡିରେ ହାଣ୍ଡିରେ କାଠ ଜାଳି ଭୋଗ ପ୍ରସ୍ତୁତ କରନ୍ତି। ଏବଂ ଏଇ ଯୋଉମାନେ ଭୋଗ ପ୍ରସ୍ତୁତ କରନ୍ତି ସେମାନଙ୍କୁ ସୁଅର ବୋଲି ମଧ୍ୟ କୁହନ୍ତି। ଏବଂ ଏଥି ସହିତ ତାଙ୍କ ନିର୍ଣ୍ଣୟରେ ଆମେ ଦେଖିବା କି ଏଠି ଛପନ ଟା ଯୋଉ ଭୋଗତା ସିଏ କଣ କଣ ଦେଖିବା ଜଗନ୍ନାଥ ବଲ୍ଲଭୋଟା କଣ ନା ଜଗତ ବଲ୍ଲଭ ହଉଛି ମଇଦା, ଘିଅ ଆଉ ଚିନି ରେ ଗୋଟେ ପ୍ରସ୍ତୁତ ଗୋଟେ ସୁସ୍ୱାଦୁ ମିଠା। ତାପରେ କାନିକା। କାନିକା ହଉଛି ଘିଅ, ଚିନି, କିସମିସ, ସୁଗନ୍ଧିତ ଚାଉଳ ଏମି ଗୋଟେ ପ୍ରସ୍ତୁତ ଗୋଟେ ମିଠା ଭାତ। ଘିଅ ଅନ୍ନ କଣ, ଆଜ୍ଞା ଘିଅ ଅନ୍ନ କଣ?
ଘିଅ ଅନ୍ନ ହଉଛି ଆମର ଘିଅରେ ସୁଗନ୍ଧିତ ଚାଉଳ ମିଶିଲେ ଗୋଟେ ଘିଅ ଅନ୍ନ ତିଆରି ହେଲା। ତାପରେ ସାଧା ଅନ୍ନ ତ ଯାହା ସ ସାଧାରଣ ସିଝା ଭାତ ଯାହାକି ସମସ୍ତ ଭୋଗର ଗୋଟେ ଆଧାର କହିପାରିବା। ତାପରେ ଖେଚୁଡ଼ି ଚାଉଳ, ମୁଗ ଡାଲିରେ ପ୍ରସ୍ତୁତ ଗୋଟେ ପୌଷ୍ଟିକ ଖାଦ୍ୟ। ତାପରେ ଡ଼ାଲମା ଏବେ ଡ଼ାଲମା ଯୋଉଟା କି ଆମ ଡ଼ାଲି ଆଉ ସବୁ ପ୍ରକାର ପରିବାରେ ମିସ୍ତ୍ରୀ-ମିସ୍ତ୍ରୀତ ତାପରେ ମୋ ପୁର ଗୋଟେ ମିଶ୍ରିତ ପନିପରିବାରେ ଗୋଟେ ବ୍ୟଞ୍ଜନ ବା ତରକାରୀ ଯାହାକୁ କୋହୁଚୁ ଆମେ।
ହଁ।
ଧର ହୋଉଚି ଆମର ସୋରିଷ ବଠାରେ ଗୋଟେ ତରକାରୀ ପ୍ରସ୍ତୁତ। ତାପରେ ଶାଗ ବିଭିନ୍ନ ପ୍ରକାର ଶାଗର ବ୍ୟଞ୍ଜନ ରହୁଚି। ତାପରେ ଖଟା ଆମ୍ବ ଓଉ ହଁ ତାପରେ ଖ ସେଟା ହୋଉଛି ଆମର ଆମ୍ବ ଓଉ କିମ୍ବା ତେନ୍ତୁଳିର ପ୍ରସ୍ତୁତ ଖଟା ବ୍ୟଞ୍ଜନ ଗୋଟେ।
ହୁଁ ଖଜୁରୀରେ ବି କରାଯାଏ।
ହଁ ତାପରେ ଦହି ପଖାଳ ଯୋଉଟା କି ଦହି ପଖା ପଖାଳ ଆମେ ଯୋଉଟା କଥା ହୋଉଥିଲେ ଏବେ କି ପଖାଳ ମଧ୍ୟ ଜଗନ୍ନାଥ ସଂସ୍କୃତିରେ ମଧ୍ୟ ପଖାଳର ମହତ୍ଵ ରହିଚି ଯୋଉଟା କିି ଦହି ପଖାଳ ଆମେ ଖାଉ ଦହି ଏବଂ ଭାତରେ ଏଟା ପ୍ରସ୍ତୁତ ଶୀତଳ ଖାଦ୍ୟ ଗୋଟେ ମିଠା ପଖାଳ ମଧ୍ୟ ରହୁଚି ଯୋଉ ଟା କି ହୋଉଚି ଗୁଡ ଆଉ ଭାତରେ ପ୍ରସ୍ତୁତ ଗୋଟେ ପଖାଳ ଖିରି। ଖିରି ଆମର ଖିରି ଚାଉଳ ଚିନିରେ ଗୋଟେ ପ୍ରସ୍ତୁତ ପାଏସ୍ ଯୋଉଟାକୁ କୋହୁଚେ ଆମେ ତାପରେ ପାଏସ ମଧ୍ୟ ଗୋଟେ ଅଲଗା ଦୁଧ ଏବଂ ଚାଉଳରେ ଅନ୍ୟ ଏକ ‌ହଁ ସୁସ୍ୱାଦୁ ପ୍ରସ୍ତୁତି ତାପରେ ଚକୁଳି ପିଠା ମଧ୍ୟ ଜଗନ୍ନାଥ ସଂସ୍କୃତିରେ ତିଆରି ହୁଏ। ଯୋଉଟା କି ଆମର ଚାଉଳ ଏବଂ ବିରିରେ ତିଆରି ହୁଏ‌। ହଁ। ତାପରେ ଏଣ୍ଡୁରି ପିଠା ମଧ୍ୟ ଗୋଟେ ଥାଏ।
ହୁଁ ଯୋଉଟା କି ସେଇ ଚାଉଳ ବିରିରେ ବଟାଯାଏ ହଳଦୀ ପତ୍ର ରେ ତିଆରି କରାଯାଏ ସେଟା
ଆଜ୍ଞା ହଁ ତାପରେ ମଣ୍ଡା ପିଠା ମଧ୍ୟ ତିଆରି ହୁଏ।
ହଁ ମଣ୍ଡା ପିଠା ବି ସେଇ ଚାଉଳରେ ତିଆରି କରାଯାଏ ବିଭିନ୍ନ ପ୍ରକାର ପୁର ପସିଥାଏ ଯେମିତିକି ନଡ଼ିଆ ଛେନା ପୁର। ମୁଗ ପୁର କୋବି ଆଉ ମଟର ତାକୁ ଭଜା ହେଇକି ପୁର ପ‌ଇଥାଏ ଏମିତି ସବୁ ଆଉ।
ତେ
ହଁ କାକରା ଯେମିତି କି ମଇଦାରେ ତିଆରି। ହଁ ତା ଦେହରେ ପୁର ପଶିକି ଛେନା ନଡ଼ିଆ ପୁର ପଶିକି ଛଣା ଯାଏ ଆଉ ହଁ।
ତ ଆରିସା ପିଠା ମଧ୍ୟ ତିଆରି ହୁଏ।
ହଁ। ଆରେ ସେଇଠା ବି ସେଇ ଚାଉଳ ଗୁଡରେ ଛଣା ଯାଏ ଆଉ।
ତାପରେ ପୋଡ଼ପିଠା ମଧ୍ୟ ତିଆରି ହୁଏ।
ହଁ ଚାଉଳକୁ ଜନ୍ତିିକି ତାକୁ ଚୁଲିରେ ପୋଡିକିନା ପିଠା ପ୍ରସ୍ତୁତ କରାଯାଏ କଦଳୀ ପତ୍ର ଦ୍ଵାରା ଆଉ।
ହଁ ତାପରେ ସହିତ ଗୋଟେ ସବୁଠୁ କହିବାକୁ ଗଲେ ଜଗନ୍ନାଥ ମନ୍ଦିର ଆମେ ଯେତେବେଳେ ପୁରି ଯାଉ ଆମେ ପ୍ରଥମେ ଗୋଟେ ଭୋଗ କୋହୁ ଯୋଉଟାକୁ ଖଜା ପୁରି ଜଣେ ଜିବ ମାନେ ଖଜା ହିଁ ସେ ଆଣ ଯୋଉଟା କି ସେ ଛପନ ଭୋଗ ମଧ୍ୟରୁ ଗୋଟେ।
ହୁଁ।
ମଇଦାରେ ପ୍ରସ୍ତୁତ ହୋଇଥାଏ।
ହଁ।
ତାପରେ ଆମେ ଗଲେ ଲଡୁ ମ ତାପରେ ତାପରେ ଗଜା ଗୋଟେ ଯୋଉଟା କି ସେ ଚିନିସ ଚିନିରେ ମିଶା ହେଇକି ଗୋଟେ ମଇଦାର ପିଠା। ଲଡୁ ମଧ୍ୟ ତିଆରି ହୁଏ ଯେଉଟା କି ବେସନ ରେ ତିଆରି ହୁଏ। ତାପରେ ମଗଜ ଲଡୁ ଗୋଟେ ଯୋଉଟା କି ମୁଗ ଡାଲିରେ ଗୋଟେ ତିଆରି ହୁଏ। ତାପରେ ନଡ଼ିିଆ ନଡୁ ମଧ୍ୟ ତିଆରି କରାଯାଏ। ଏଗୁଡା କି ନଡିଆ ଆଉ ଗୁଡ ତିଆରି ହୁଏ ଛେନା ପ ଲଡୁ ମଧ୍ୟ ତାଙ୍କର ଗୋଟେ ଭୋଗ ରସାବଳି ମଧ୍ୟ ଗୋଟେ ଭୋଗ। ଛେନା ପୋଡ ମଧ୍ୟ ଭୋଗ। ଛେନା ଝିଲି ମଧ୍ୟ ଗୋଟେ ତାଙ୍କର ଭୋଗ।
ହଁ ହଁ ଏମତି ଭୋଗ ଭୋଗର ନାଁ ହଉଚି ଷାଠିଏ ପଉଟି ଆଉ।
ହଁ ଷାଠିଏ ପଉଟି ଯୋଉଟା କିି ଆମେ ଛପନ ଭୋଗ ମାନେ ଏଇ ଯୋଉ ଭୋଗଟା ସବୁ ଯାକ ମାଟି ହାଣ୍ଡିରେ ତିଆରି ହୁଏ ନା।
ହଁ ମାଟି ହାଣ୍ଡିରେ, ଆଉ ସେ ମାଟି ହାଣ୍ଡି ଥରେ ପ୍ରସ ସ୍ତୁତ ହେଇ ସାଇଲା ପରେ ପୁଣି ନୂଆ ଆସିକି ତିଆରି ହୁଏ, ଏଇଟା ଗୋଟେ ଭଲ କ ଥା ମାନେ ଆଶ୍ଚର୍ଯ୍ୟଜନକ କଥା।
ହ ଆଉ ଗୋଟେ କହିପାରିବା କି ଏଠାରେ ଏଇ ସବୁ ଯାକ ଭୋଗ କାଠରେ ହିଁ ତିଆରି ହୁଏ। ଆଉ କି ଅନ୍ୟ କୌଣସି ଜିନିଷ ନୁହଁ, ଏଥିରେ
ଆଉ ସେ ଚୁଲି ମଧ୍ୟ ପଦ୍ମ ପ ପଦ୍ମ ଫୁଲ ଭଳି ତିଆରି ହେଇଥାଏ। ସେଇ ଚୁଲିଟା।
ଏଇ ଯୋଉ ଭୋଗ ତିଆରି ହୁଏ ଏଥିରେ କୌଣସି ପିଆର ପିଆର ରସୁଣର ପୋସ୍ତ ବ୍ୟବହାର ହୁଏ ନାହିଁ। କହିପାରିବା। ତାପରେ ଏ ଭୋଗ ପ୍ରଥମେ ଭଗବାନଙ୍କୁ ଅର୍ପଣ କରାଯାଏ। ନିବେଦନ ପରେ ଏହା ମହାପ୍ରସାଦ ଭାବେ ଭୋଗ ବଣ୍ଟନ କରାଯାଏ।
ହଁ।
ଠାକୁରଙ୍କ ପାଖରେ ଭୋଗ ପାଇଲା ପରେ।
ହଁ ହଁ।